ହାଲୋ।
ହାଲୋ।
ହଁ କଣ କରୁଚନ୍ତି?
କିଛି ନାହିଁ ଏମିତି ଅଛି। ଆପଣ?
ମୁଁ ଏଇ ଟିକେ ଏବେ ତ ଖାନା ପିନା ସରିଲା ଟିକେ ପଢା ପଢି କରିକି ଶୋଇବି ଭାବୁଥିଲି।
ଆଛା ତାହେଲେ ରାତି ପଢା ଚାଲିଛି।
ହଁ ଏମିତି ଯେତେବେଳେ ଟାଇମ୍ ମିଳିଲା।
କିଛି ଏକ୍ଜାମ ଆଗକୁ ଅଛି କି?
ଉଁ ଏବେ ତ ରିସେଣ୍ଟ ନାହିଁ ହେଲେ ମାନେ ନୋଟିଫିକେସନ୍ ବାହାରିବାର ଅଛି।
ଉୁଁ ହୁଁ ହୁଁ ତାହେଲେ ଏକ୍ଜାମ ବାହାରିବା ପୂର୍ବରୁ ପଢାପଢି ଜୋର ଦାର ସେ ଚାଲିଛି ନାଇଁ? ହଁ ଆଚ୍ଛା ଯୋଉ ପଢ଼ା ପଢ଼ି କରୁଚ
ହୁଁ।
ଉଁ ଟାଇମ୍ ମ୍ୟାନେଜମେଣ୍ଟ ଟା କେମିତି କରୁଚ?
ହୁଁ। ଟାଇମ୍ ମ୍ୟାନେଜମେଣ୍ଟ ମାନେ କଣ କହିବେ ମୁଁ ତ ମାନେ ଘରେ ରହିକି ପଢାପଢି କରୁଚି। ଘର କାମ ବି ରହୁଛି ତ ମୁଁ ଟିକେ ପାହାନ୍ତିଆ ରୁ ଉଠେ ଆଉ ତ ପାହାନ୍ତିଆରୁ ଉଠିକି ଟିକେ ପଢ଼େ ପୁଣି ଦିନରେ କେତେବେଳେ ଟିକେ ସମୟ ପାଇଲେ ସେ ସମୟରେ ପଢେ ପୁଣ ଏମିତି ରା ଏତେ ଶୋଇଲା ବେଳେ ଯୋ ମାନେ ଯୋଉଦିନ ଟିକିେ ବେଶୀ ଟାୟାଡ଼ ଲାଗୁଥିବ ତ ଶୋଇପଡ଼େ ନହେଲେ ରାତି ରାତିରେ ଘଣ୍ଟେ ଟେ ଘଣ୍ଟେ ପଢ଼ିକି ଶୁଏ ଏମିତି।
ଦାଟିନ୍ସେ ସ୍ପେସିଫିକ୍ ସେମିତି କିଛି ନାହିଁ।
ନାହିଁ ସେମିତି କିଛି ନାହିଁ କହିବାକୁ ଗଲେ ଆପଣ ଯେଉଁ ଟାଇମ୍ ମ୍ୟାନେଜମେଣ୍ଟ କହୁଛନ୍ତି ମାନେ ମୋର କିଛି ମ୍ୟାନେଜ୍ ହିଁ ହଉନି।
ଉଁ ନାଇଁ ଟାଇମ୍ ମ୍ୟାନେଜମେଣ୍ଟ ତ ନିହାତି ଦରକାର ନା କାହିଁକି ନା
ହଁ ସେଇଟା ତ ଠିକ୍ କଥା ନିହାତି ଦରକାର। ମାନେ କଣ କହିଲେ ଘରେ ମାନେ ବାବା ବାବା ରିଟାଡ୍ ହେଇ ସାରିଲେଣି। ଆଉ ତ ତାପରେ ବାବାଙ୍କର ଟିକେ ଦେହପା ଖରାପ ରହୁଚି। ଆଉ ତ ମମି ବି ଏତେ ଟିକେ ସିଏ ବି ପାରୁନାହାନ୍ତି। ତ ନିଜକୁ ଟିକେ ସବୁ ଜିନିଷରେ ଇନଭଲଭ୍ ହେ଼ବା ପାଇଁ ପଡୁଛି।
ଆଚ୍ଛା।
ତ ସେମିନ୍ତି ହେଲା ବେଳୁକୁ ମୋତେ ଟିକେ ମୋ ନିଜର ଷ୍ଟଡ଼ି ପାଇଁ ସମୟ କମ୍ ମିଳୁଚି।
ଆଚ୍ଛା।
ତାହେଲେ ଇଏତ ଠିକ୍ ଅଛି ଉଁ ମାନେ ଆଭେରେଜ୍ଲି ଦେଖିବାକୁ ଗଲେ ପର୍ ଡେ କେତେ ଆୱାର ପାଠ ପଢ଼ ତାହେଲେ?
ଉଁ ପର୍ ଡେ କହିବାକୁ ଗଲେ ସେ ଚାରି ଘଣ୍ଟା ରୁ ପାଞ୍ଚ ଘଣ୍ଟା।
ଚାରି ପାଞ୍ଚ ଘଣ୍ଟା, ତ ବହୁତ କଥା। ତାହେଲେ ଚାରି ପାଞ୍ଚ ଘଣ୍ଟାରେ କେତେଟା ସବଜେକ୍ଟ ପଢି ହୁଏ?
ମୋର ସେମିତି ମାନେ କୋଉ ଦିନ ଦିଇଟା କେଉ ଦିନ ତିନିଟା ଏମିତି।
ଆଚ୍ଛା। ତାହେଲେ ଯୋଉ ଚାରି ପାଞ୍ଚ ଘଣ୍ଟା ଅ ଯୋଉ ଚାରି ପାଞ୍ଚ ଘଣ୍ଟା କିନ୍ତୁ ଫିକ୍ସ ଟାଇମଙ୍ଗ ନଥାଏ ବଟ୍ ଯେତେବେଳେ ହେଲେ ବି ଟାଇମ
ହଁ, ହଁ।
ଅ ସ୍ପେସିଫିକ୍ କିଛି ଟାଇମ୍ ଟେବୁଲ୍ ବନେଇକି ପାଠ ପଢ଼ା ବୋଧେ ନା କେମିତି?
ନାହିଁ ସେମିତି ମାନେ ଟାଇମ୍ ଟେବୁଲ୍ ମାନେ କଣ କହିଲେ ଏବେ ମୁଁ ଆ ଜି ଆଜି ରାତି ଗୋଟେ ଉ ମାନେ ଚୁଜ୍ କରିଛି ତେ ମୋର କାଲି ଏଇ ଏଇ ସବଜେକ୍ଟ ଟା ସାରିବାର ଅଛି।
ହଁ, ହଁ।
ମାନେ ସେମିତି ବୋଲି ମୁଁ ଗୋଟେ ଲିଷ୍ଟ କରିଦିଏ ତାପରେ କାଲି ସେଇଠୁ ପଢ଼ା ଷ୍ଟାର୍ଟ କରେ। ମାନେ ସେମିତି କିଛି କରେନି ଯେ ନାଇଁ ମୁଁ ମାନେ ଏବେ ମ୍ୟାଥ କୁ ଦିଇ ଘଣ୍ଟା ଦେବି। କି ମୁଁ ଜିକେ ଦି ଘଣ୍ଟା ମାନେ ସେମିତି ନାହିଁ ମୋର ମ୍ୟାଥର ଏଇ ଏଇ ହଁ ମାନେ ମୋର ମ୍ୟାଥର ଏଇ ଟପିକ ଟପିକ ସରିବାର ଅଛି ମୋର ଜିକେ ର ଏଇ ସେକ୍ସନଟା ସରିବାର ଅଛି, ମୋର ଜି କେ ର ଏହି ସେକ୍ସନଟା ସରିବାର ଅଛି। ମୋର ରିଜନିଂ ର ଏଇ ଏଇଟା ସା ସାରିବାର ଅଛି ମାନେ ଏମିତି ବୋଲିକି ମୁଁ ତାର ଗୋଟେ ଚାଟ୍ ବନେଇଦିଏ ତାପରେ ମୁଁ କାଲି ସକାଳେ ସକାଳୁ ତ ଯେତେବେଳେ ସକାଳୁ ଉଠେ ମୋତେ ସେତେବେଳେ ମାନେ ଯେଉଁଟା ମାଇଣ୍ଡକୁ ଆସିଲା ଯେ ନାଇଁ କୋଉ ଦିନ ମୋତେ ଟିକେ ମ୍ୟାଥ କରିବାକୁ ଇଚ୍ଛା ହେଇଯାଏ ତ ମୁଁ ସକାଳେ ମ୍ୟାଥ କରିଦିଏ କୋଉଁଦିନ ଜିକେ ପଢ଼ିବାକୁ ଇଚ୍ଛା ହୁଏ ତ ଜିକେ ପଢ଼ିଦିଏ। ତାପରେ ମୁଁ ଦିନରେ ଯେଉଁ ମାନେ ଚାରି ଘଣ୍ଟା କି ପାଞ୍ଚ ଘଣ୍ଟା ଯେତିକି ଟାଇମ୍ ବି ଯେଉଁଦିନ ଯେ ତିକି ଦେଲି ତ ଯୋଉ ଜିନିଷ ଟା ମୁଁ କଭର କରିଦିଏ କରିଦିଏ। ତାପରେ ରାତି ଶୋଇଲା ବେଳେ ପୁଣି ଯେଉଁଟାକୁ କଭର୍ କରିଦିଏ ସେଇଟାକୁ ଟିକ୍ ମାରିଦିଏ ଏଇଟା ହେଇଗଲା କଭର୍। ଯାହା ରେଷ୍ଟ ରହିଗଲା ପୁଣି ସେହିଦିନ ରାତିରେ ପୁଣି ତାକୁ ମାନେ ଯେଉଁଟା ପୁଣି ତାର ନେକ୍ସଟ ଡେ ଯାହା ମୁଁ ପ୍ଲାନିଂ କରିଥାଏ ପଢ଼ିବା ପାଇଁ ତା ସହିତ ମୁଁ ପୁଣି ୟାକୁ ଆଡ଼ନ କରିଦିଏ।
ଆଚ୍ଛା, ଆଚ୍ଛା।
ହୁଁ ତ ସେମିତି କରିକି ପଢ଼େ।
ମ୍ୟାନେଜମେଣ୍ଟ ତ ବହୁତ ବଢ଼ିଆ ଅଛି ଆ ତ ଏମିତି ହେଲେ ଧୀରେ ଧୀରେ ଧୀରେ ଧୀରେ ସବୁ
ହଁ ମାନେ ଧୀରେ ହଁ ହଁ ଧୀରେ ଧୀରେ ସିଲାବସ ସରିଯିବ ମାନେ ମୁଁ ସେଇୟା ଭାବିକି ହିଁ କରୁଛି। ଆଉ ସେମିତି କଣ କି ସଫିସିଏଣ୍ଟ ଯଦି ଯଦି ମୋ ପାଖରେ ସେତିକି ସଫିସିଏଣ୍ଟ ଟାଇମ୍ ଥାଆନ୍ତା ତାହେଲେ ତ ମୁଁ ମାନେ ପ୍ରପର୍ ଗୋଟେ ମାନେ ସେଡ୍ୟୁଲ୍ ବନେଇ ଦିଅନ୍ତି ଯେ ନାଇଁ ମାନେ ସେମିତି ଯଦି ପୁରା ସଫିସିଏଣ୍ଟ ଟାଇମ୍ ଥାଆନ୍ତା ତ ଦିନକୁ ଆରାମସେ ବି ଚାରି ପାଞ୍ଚଟା ସବଜେକ୍ଟ ପୁରା ଭଲ ଭାବରେ କଭର ହୋଇପାରନ୍ତା।
ଆଚ୍ଛା, ଉଁ ଏଇଠି ଗୋଟେ କଥା ମୁଁ କହିବି ଯେ ବେଳେ ବେଳେ ଆମର କିଛି କି ଡିଫିକଲ୍ଟ ସବଜେକ୍ଟ ସବୁ ସବଜେକ୍ଟ କେବେ ହେଲେ ସିମିଲାର ନଥାଏ ଯେମିତି ଗୋଟେ ତରକାରୀରେ ହେଲା କାହାକୁ ଦଳି ପସନ୍ଦ ଥାଏ କାହାକୁ ଡ଼ାଲି ପସନ୍ଦ ନଥା ଥାଏ କାହାକୁ କଲରା ଭଜା ପସନ୍ଦ ଥାଏ କାହାକୁ କଲରା ଭଜା ପସନ୍ଦ ବି ନଥାଏ କିଛି ସେ ଭିତରେ ମାନେ କିଛି ଚିପ୍ସ ଥାଏ କିମ୍ବା ଗୋଟେ ଇଣ୍ଟରେଷ୍ଟିଂ ଆଇଟମ ଥାଏ। ଆଉ କିଛି ଜିନିଷ ଆମକୁ ଆଡ଼ଜଷ୍ଟ କରିବାକୁ ପଡ଼େ ଏମିତି କିଛି ତ କିଛି ସ ସବଜେକ୍ଟ ବି ନିଶ୍ଚୟ ଥିବ ଅଁ ତାହାଲେ ଏଇ ଯୋଉ ଯୋଉ କଥା ଗୁଡ଼ା ସବୁ କହିଲ ମୁଁ ଶୁଣିଲି।
ହୁଁ।
ଆଣ୍ଡ ନା ଯୋଉ ଏଇ ଟପିକ୍ ଟା ମୁଁ ଷ୍ଟାର୍ଟ କରିଛି ଏଇ ଜିନିଷଟାକୁ କମ୍ପ୍ଲିଟ କରିସାରିଲା ପରେ ନେକ୍ସଟ ଆଉ ଗୋଟେ ଦେଖ ଦେଖିବି ଏଇଟା ଏଇ ଯୋଉ ଠିକ ଠାକ୍ ଅଛି ଏ ସବୁ ହେଲେ ଏମିତି କିଛି ଟପିକ୍ ଥାଏ। ଯୋଉଟା କି ରିପିଟେଡଲି ପଢ଼ି ସାରିଲା ପରେ ବି ଆମକୁ ବୋରିଙ୍ଗ ଲାଗେ। ୟା ଫିର୍ ଆମେ ଅ ଖୋଜୁଛେ ଏମିତି ଏଇ ଟପିକ ଟାକୁ ଇଣ୍ଟରେ ଟିଙ୍ଗ କରିବା ପାଇଁ ଆମକୁ କେହି କିଛି ଫ୍ୟାକଲ୍ଟି ଦରକାର ମେଣ୍ଟର ଦରକାର ଅଁ ସେଇ ସମୟ ସେଇ ଜିନି ସେଟା ଆଭେଲେବଲ ଆମକୁ ହେଇପାରେନି କିନ୍ତୁ ଆମେ ସେଟାକୁ। କରିବାକୁ ହିଁ ପଡେ ଦ୍ୟା ନାଇ ସେଟା ଏକ୍ଜାମ୍ ରେ ହିଁ ଆସିବ ଆଣ୍ଡ ୱି ହାବ୍ ଟୁ ଷ୍ଟଡି ଇଟ ତ ସେଇ ସମୟରେ ଆମେ। କଣ କରିବା ଏଇଟାକୁ ହେଲାକୁ କେମିତି ଟାଇମ ମ୍ୟାନେଜ ମେଣ୍ଟ ଟା। ପଟିକୁଲାର ଯୋଉଟା ଡିଫିକଲ୍ଟ ସବଜେକ୍ଟ ହଉଛି ସେଇଟା ପାଇଁ କେମିତି କଣ ବନା ହୁଏ ଆଉ ସେଟାକୁ? କେମିତି କଲେ ଇଣ୍ଟରେଷ୍ଟିଂ ହେଇପାରିବ।
କରି।
ଆଉ ସେଇଟା ପାଇଁ ଟାଇମ ମ୍ୟାନେଜମେଣ୍ଟ ତମେ ମେନଲି କେମିତି କର ମୁଁ ସେଇଟା ପଚାରୁଛି।
ମାନେ ମୁଁ କଣ କହିଲେ ମାନେ ଏକଚୁଲି ମତେ ଟିକେ ଉଁ ମ୍ୟା ଥ ରେଜୋନିଙ୍ଗ ପାଇଁ ବେଶୀ ଏଫର୍ଟ ଦେବାକୁ ପଡ଼େନି। ସେଇଟା ମୋର ଛୋଟବେଳ ହିଁ ମାନେ ଛୋଟବେଳୁ ହିଁ ମୋତେ ଇଣ୍ଟରେଷ୍ଟ ଲାଗେ। ଆଉ ବାଏ ଡିଫଲ୍ଟ ମୋର ସେଇଟା ହେଇ ବିଯାଏ ତ ମୁଁ ତା। ପାଇଁ ବେଶୀ ଏଫ୍ ହଁ ପ୍ରାକ୍ଟିସ୍ କରେ ରେଗୁଲାର ପ୍ରାକ୍ଟିସ୍ କରେ କିନ୍ତୁ ମୋତେ ଲାଗେ କି। ତାହିଁରେ ବୋଧେ ମୁଁ ବେଶୀ ଏଫର୍ଟ ନ ଦେଲେ ବି ଚଳିବ କିନ୍ତୁ ମୋର। ପ୍ରୋବ୍ଲେମ ଟା ହୁଏ କରେଣ୍ଟ ଆଫେୟାର ଆଉ ଜି କେ। ତ ମୁଁ ତାକୁ ପଢ଼ିଲା ମାତ୍ରକେ ମୋତେ ବୋର୍ ଲାଗେ ମୋତେ ବୋର ଲାଗେ ତ ଉଁ ମୁଁ ସେଇଠୁ କଣ କରେ ମାନେ ଜି କେ ଜି କେ ର ଏବେ ସପୋଜ ମୋର ନେସନାଲ ପାର୍କ ମୁଁ ପଢୁଛି। ତ ନେସନାଲ୍ ପାର୍କରେ। ମୁଁ କଣ କରେ ମାନେ ତାର ସବୁ ସର୍ଟ କୋଡ ବନେଇ ଦିଏ ହେଲା। ମନେ ରହେନି ନା ତ ମାନେ କଣ।
କିଛି ଗୋଟା କୁହାଯାଏ।
ହଁ ହଁ ହଁ ବାସ୍। ମାନେ ସେଇଭଳିଆ ମୁଁ ସବୁ ସମ୍ କୋଡ ବନେଇ ଦେଇଥିବି ତ ସେଇ ହିସାବରେ ମୁଁ ତା କୁ ସବୁ ରିକଲ କରେ ଯେତେବେଳେ ପଢି ସାରିବି ନା ତାକୁ ସେଇ ହିସାବରେ ହିଁ ରିକଲ କରିବି। ଆଉ ତ ଆଉ ମୋତେ ତ ଲାଗେ କରେଣ୍ଟ୍ ଆଫେୟାର୍ ମୁଁ ଡେଲି ପଢ଼ୁଥିବି। ମାନେ ମୁଁ ଗୋଟେ ଦିନ ପଢିଲି ଦି ଦିନ ପରେ ସେଇଟା ମୁଁ ଭୁଲି ଯାଇଥିଲି ପୁଣି ତାକୁ ପଢ଼ିବାକୁ ପଡ଼େ। ଆଉ ମୋତେ। ମାନେ ହଁ ଜି କେ ର ବି ଚଳିବ ଟିକେ ମୁଁ ସେ ନିମୋନିକ୍ସ ବାହାର କରିକି କରିବି ଦିଏ। କରେଣ୍ଟ ଆଫେୟାର ମୁଁ ଜାଣିପାରେନି ଯେ ମୁଁ କେମିତି ମନେ ରଖିବି ଆଉ ସେଇଟା ତ ଅ ମାନେ ମୋ ପାଇଁ ବହୁତ ଡିଫିକଲ୍ଟ ହେଇଯାଏ।
ହୁଁ କାହିଁକି ନା କରେଣ୍ଟ ଆଫେୟାରଟା ସେ ଗୋଟେ ମାନେ ପର୍ଟିକୁଲାର ଗୋଟେ ଶିଲାବସ୍ ନଥାଏ ତାର। ଯେ ହଁ ପଟିକୁଲାର ଏଇ ଜିନିଷ ଦ୍ୟାଟ ମିନ୍ସ। ଆଁ ଆମର ତାର କିଛି ଗୋଟେ ଆଦି ଅନ୍ତ ନଥାଏ କୋଉଠୁ ଷ୍ଟାର୍ଟ ହୁଏ କାହାଠି ଏଣ୍ଡ ହୁଏ ସେମିତି ନାଇଁ ଯଦି ଆମକୁ ଗୋଟେ କ କୋଶଚିନ୍ ଆସେ। ଦ୍ୟାଟ ମିନ୍ସ ହକି ଉପରେ କୋଶ୍ଚିନ୍ ଆସିଲା ତ ସେ ହକି ଉପରେ କୋଶ୍ଚିନ୍ ସେମିତି ରହୁଛି ଯେମିତି କିି। ପ୍ରେଜେଣ୍ଟ ସିଚୁଏସନ ହିସାବ ରେ କରେଣ୍ଟ ହି କରେଣ୍ଟ ଆଫେୟାର ସେଥିରେ ରହୁଛି। ଦ୍ୟାଟ ମିନ୍ସ ଅଁ ହକିର ଅ ମାନେ ଗେମ୍ ଷ୍ଟ୍ରାଟେଜି। ତା ଇଏ ସିଏ ଗୋଟେ ରହୁଛି ବିଗିନିଙ୍ଗ କେବେ ହେଇଥିଲା ଦ୍ୟାଟ୍ ମିନ୍ସ ଅ ସେଇଟା ଥି ଥିବ ନହେଲେ ନାଇ କଉ ଇୟରରେ ଅଁ ଫାର୍ଷ୍ଟ ସେ ମାନେ କପ ଜିତିକି ଆସିଥିଲା ଏଇଭଳିଆ ବି କିଛି ସେ କୋଷ ଚିନ ଆସିବ ଯେ ଦ୍ୟାଟ ମିନ୍ସ ଆମେ ସେଟାକୁ ପୁରା କମ୍ପ୍ଲିଟଲି ଥୋରୋଲି ଦେଖିବାକୁ ପଡୁଛି ଯଦି ଆମେ ହ ହକି ପାଇଁ ଦେଖିଲେ କାଲି ତ ଫୁଟବଲ ପାଇଁ ବି ଦେଖିବାକୁ ପଡ଼ିବ ସେମିତି ଆଉ କ୍ରିକେଟ୍ ପାଇଁ ଦେ ପଡ଼ିବ ଭଲିବଲ ଦେଖିବାକୁ ପଡିବ ମୁଁ ଗେମ୍ କଥା କହୁଛି ଏଇଭଳିଆ ବି ବହୁତ କିଛି ଜିନିଷ ବି ଅଛି। ତ ତା ଗୋଟେ ୱାଷ୍ଟ ତାର ସେମିତି କିଛି ପର୍ଟିକୁଲାର ଇଏ ଜିନିଷ ନଥାଏ ପାଇଁ ଏଇଟା ଖାଲି ତମେ ନୁହେଁ ବହୁତ ଗୁଡେ ପିଲାଙ୍କ ପାଇଁ ଏଇଟା ଗୋଟେ ପୁରା ଡିଫିକଲ୍ଟ ହେଇଯାଏ।
ମୋତେ କଣ ଲାଗେ କହିଲ ମନେଲ ଯୋଉ କରେନଟ ଏଫେୟାର ହେଲା ଜି କେ ସେକ୍ସନ ଟା ଯୋଉଟା ଯୋଉଟା କି ମାନେ ମୁଁ ଫଲୋ କରେ ମୋର ତ ମନେ ରହେନି। ତ କଉ ବି ଯଦି ମୋର କଉ ସାଙ୍ଗ ସିଏ ପଢ଼ୁଥିବ ତ ମୁଁ ତା ସହିତ ଟିକେ ଡିସ୍କସନ୍ କରିଦି ଆଉ ମତେ ମତେ ଲାଗେ କି ଏଇ ଏଇ ଜିନିଷ ଟା ହଁ ହଁ ଆଉ ଏଇ ଜିନିଷ ଗୁଡାକ ଡିସ୍କସନ କଲେ ହିଁ ମନେ ରହିବ ମୋତେ ସେମିତି ଲାଗେ କାହିଁକିନା ଯେ ତେବେ ଆକୁ ନିଜେ ପଢ ସେ ଭୁଲି ହିଁ ଯିବ କିନ୍ତୁ ବାରମ୍ବାର କରିବା ଦ୍ଵାରା ସେ ଜିନିଷ ଗୁଡାକ ମନେ ରହିଯାଏ।
ହଁ ବିଲକୁଲ।
ଆଉ ତ ହେଲେ ଆପ ଆପଣଙ୍କର ଫେବରେଟ୍ ସବଜେକ୍ଟ କଉଟା?
ମୋର ଅନେଷ୍ଟି କହିଲେ ମିଆଥମେଟିସ।
ବଢିଆ ସେମ୍ ଟୁ ସେମ୍।
ଯେତେବେଳେ ବୋରିଂ ଲାଗେ ମଥମେଟିକସ କିଛି କରିସାରିଲା ପରେ ମୁ ଆକଟିଭ ଲାଗେ ତାପରେ ମୁଁ ଅନ୍ୟ କିଛି ସବଜେକ୍ଟ ପଢେ।
ଆଉ ମୋ ମୋର ଜାଣିଛ ନା ଯେତେବେଳେ ବି ମୋ ମନ ଦୁଃଖ ହୁଏ ମତେ ଲାଗେ କିି ମାନେ ମୋର ସୁଇଜ ବଟମ ହଉଛି ରିଜନିଂ
ଆଛା।
ମାନେ ଯେତ ଯେତେବେଳେ ମୋତେ ଅପସେଟ୍ ଲା ଲାଗିବ କି କଣ କି କିଛି ବି ହେଇଥାଉ ମୋର ମାଇଣ୍ଡ କିଛି କାମ କରୁନଥିବ ମୁଁ ସେତେବେଳେ ବସିି ପଜଲ ସଲଭ କରେ। ଆଉ ଯଦି ମାନେ ପଜଲଟା ପୁଣି ଧରିଥିବେ ଗୋଟେ ଡିଫିକଲ୍ଟ ପଜଲ।
ଆଛା।
ଆଉ ତ ତାକୁ ଯେତେବେଳେ ସେଟା ସଲଭ ହେଇଯିବ ନା ସେଟା ସେଟା ସଲଭ ହେଲା ଭିତରେ ମୋର ବି ଠିକ୍ ହେଇଯାଇଥିବ।
ବଢିଆ ସେମିତି ମାଇଣ୍ଡ ଟା ଠିକ ରଖିବା କଥା ବି ଆଉ ଯଦି ଏମତି- ଟାଇମ ମ୍ୟାନେଜମେଣ୍ଟ ଟା ସବୁବେଳେ ଲାଗି ରହେ ବେଳେ ବେଳେ ତ ଆମର ଟାଇମ ସିଚୁଏସନ କେତେବେ ଠିକ ନଥାଏ କେତବେଳେ ଦି ଘଣ୍ଟା ଯାଏ ନି ଘଣ୍ଟା ଯାଏ କେତେଳେ ପାଞ୍ଚ ଘଣ୍ଟା ଯାଏ କେତେବେଳେ ଦିନ ଗୋଟ ସାର ବି ପଡିଯାଏ।
ହଁ, ହଁ।
ଆମେ ଟାଇ ମାନେଜମେଣ୍ଟା ଯଦି ଠିକ ରଖିବା ତାହେଲେ ଏକ୍ସାମ୍ ଅପ୍ କମିଂ ଏକ୍ସାମ ଯେତେ ସବୁ ଆସିବ।
ହଁ ମାନେ ସକ୍ସେସ ଟା ହଁ ସକ୍ସେସ୍ ଟା ଟିକେ ମାନେ ନିୟରେଷ୍ଟ ହେଇଯିବ ସେଇଟା।
ହଁ ଯେ ସମୟରେ ଆଉ ସେ ସମୟରେ କିଛି ଡିଫିକଲଟ ଲାଗିବନି ହାର୍ଡସିପ ଲାଗିବନି। ଠିକ୍ ଅଛି ବଢିଆ ବର୍ତ୍ତମାନ ଷ୍ଟ୍ରାଟେଜି ନେଇଚୁ ଭଲ ରେ ପଢାପଢି କର ଅପକମିଙ୍ଗ ଏକଜାମ ବି ବହୁତ ଭଲ ହଉ।
ହଁ ଥ୍ୟାଙ୍କୟୁ, ଥ୍ୟାଙ୍କୟୁ।
ଓ କେ